ଏଇଁ ବସଛି ତୁ?
ମୁଁ ବି ବସଛି। ଆର ରଥ ଏତ କିଛି ଷ୍ଟାର୍ ହେଲାଣି ନାାଇଁ ତମ ସେ
ନା ରଥଯାତ୍ରା ପାଇଁ ଷ୍ଟାର୍ଟ ହେଇନି ହବ ଆଉ। ଗାଁ ମାନଙ୍କର କଣ ପୁରୀ ନାଁ ଟା ଷ୍ଟାର୍ଟ ହବ ପୁରା ଇଏ ର
ସେଟା ତ ଠିକ ପ୍ରାୟ ପ୍ରାୟ ଜାଗାରେ ମାନେ ପନ୍ଦର କୋଡିଏ ଦିନ ଥାଏ କରନ୍ତି ନା ଚଉଦ ତାରିଖ ଜୁଲାଇ ଚଉଦରେ ନା କଣ ପା ରଥଯାତ୍ରା
ଜୁଲାଇ ଚଉଦ ନା ଷୋହଳରେ।
ଜୁଲାଇ ସୋଳ ହଁ କଉ ଦିନ ଗୋଟେ ଦେଖିଥିଲି ଯେଇ ଚଉଦ ନା ଷୋହଳରେ।
ହୁଁ। ରଥଯାତ୍ରା।
କଂଗ୍ ଖାଇଲୁ।
ଆ ନା ପୁରୁରୀ କେ ଟିକ କରିଦି ଓଁ ହେବେ ଖାଇଥିଲି ଭାତ ହ ଆଉ ସୟାବିନ ଆଳୁ ତରକାରୀ ଆଉ ପୋଟଲ ଆଳୁ ଭଜା ଆମ୍ବ। ତୁ କଣ ଖାଇଥିଲୁ।
ହଜ୍ ଭାତ ଡାଲି ମିକ୍ସ ଭେଜ ମାସରୁମ ଆଉ ଛତୁ ଆଉ ଚେ ସଲାଡ଼ ପା ଭେଣ୍ଡି ଭଜଯା।
ହୁଁ। ହୁଁ ହୁଁ।
ଆଉ।
ମ ଆଡେ ଆଜି କଣ ବର୍ଷା ବର୍ଷା ହେଇଛି ନା।
ହଁ ଆମର ଆଜି ପା ଦିନ ସାରା ତ ବର୍ସେଇଛି ବାରଟା ଗୋଟେ ବେଳକୁ ଛାଡ଼ିଲା।
ଆମର ବି ସେଇୟଆ ବର୍ଷା ଟା ହଉ ଥିଲା। ପନ୍ଦର ହଜାର ଟଙ୍କା ଆଉ କଣ ତମର ରଥ ପାଇଁ କଣ ଷ୍ଟାର୍ଟ ହେଲାଣି?
ନା ମମର ସେଥିପାଇଁ ଷ୍ଟାର୍ଟ ହେଇଲେ ଆମ ସେ ଥିବ ଦି ତିନି ଦିନ ଷ୍ଟାର୍ଟ ହବ ଖାଲି ଏଥିରେ ପୂଜା କରିଦେବେ ଅକ୍ଷୟ ତୃତୀୟା ରେ ଆଉ।
ହୁଁ। ହୁଁ।
ତମ ସେଇ ଭଦ୍ରକ ରେ ତା ସେ ଭଦ୍ରକରେ କଣ ମାନେ ଦର୍ଶନୀୟ ସ୍ଥାନ କଣ ଅଛି? ଅଛି ମାନେ ବୁଲିବା ପାଇଁ
ଭଦ୍ରକରେ ଭଦ୍ରକରେ ଦର୍ଶନୀୟ ସ୍ଥାନ ତ ଏମିତି କିଛି ଏ ଏତେ ଇଏ ନାହିଁ ଭଦ୍ରକ ଟା ତ ଦକ୍ଷିଣକାଳୀ ମାନେ ଯୋଉ ସରି କହୁଛି ଯୋଉ ଭଦ୍ରକକାଳୀ ପାଇଁ ସେଇଟା ହଉଛି ପ୍ରସିଦ୍ଧ ଭଦ୍ରକାଳୀ। ହଉ ଭଦ୍ରକରେ ସେମିତି କିଛି ବୁଲିବା ଜାଗା ତ ସେମିତି କିଛି ନାହିଁ।
ହଁ ହଁ।
ସେଇ ଯାହା ଇଭେଣ୍ଟ ଫିଭେଣ୍ଟ ହୁଏ ବୁଲ ତେ ଯାଆନ୍ତି ମାନେ ଯୋଉ ସବୁ ମେଳା ଖେଳା
ତମ ସେପଟରେ ଗୋଟେ କି କି ମେଳା ପଡ଼େ କଣ ହେଟା କଣଥିଲା ଗୋଟେ?
ସେଇ ହଁ।
ହଁ।
ଏଇ ଯାଜପୁରରେ ବି ଗୋଟେ ଓଳାଶୁଣି ମନ୍ଦିର ଅଛି ସେଠି ହେଲେ କଣ କହିଲୁ ମାଛ ଆଉ ଶୁଖୁଆ ଭୋଗ ଦିଆ ହୁଏ।
ନା ଆମର ଆମର ଏଇଟା ଅଁଳାଶୁଣୀ ସେଇଟା ତମର ଅଳାଶୁଣୀ।
ହଁ ଅଳାଶୁଣୀ ହେଇଥିବ। ଅଁଳାଶୁଣୀ ନାହିଁ ଓଳାଶୁଣୀ ନାହିଁ ଗଜବାଣୀ ନା କଣ କୋଉଠି ମାନେ
ଗଜପଣ ଯାଜପୁରରେ ନୁହଁ
ନା ଗଜବାୟାଣୀ ତ ଯାଜପୁରରେ ନୁହଁ ହେଲେ ମାନେ ଛି ଗୋଟେ ହେଲା ହୁଁ। ସେଠି ଭୋଗ ଦିଆ ହୁଏ ଇଏ ଭୋଗ ଆମିଷ ଭୋଗ।
ହଁ ଆମିଷ ଭୋଗ ତ ଦିଆ ହୁଏ ପ୍ରାୟ ଦେବୀଙ୍କ ପାଖରେ ମାନେ ଯ ସବୁ ନୁହଁ ଦିଆ ହୁଏ ଆମିଷ ଭୋଗ ଦିଆ ହଏ ତାଙ୍କୁ। ଖାଲି ଏୟା ଆଉ। ଆଉ?